କଣ କରୁଛନ୍ତି?
ମୁଁ ତ ଏଇ ଆସି ବସିଛି ସାଙ୍ଗ ଘରେ ମୋର ଗୋଟେ ଅଛି ଆପଣ କଣ କରୁଛନ୍ତି?
ମୁଁ ବି ମଧ୍ୟ ଘରେ ବସିଛି ଆପଣ କଣ କହୁଥିଲେ ଯିବେ ବୋଲି କୁଆଡେ ଆଉ ଗଲେ?
ନାଇଁ ମୁଁ ଗଲି ନାହିଁ ମୁଁ ସେ ସାଙ୍ଗକୁ ଫୋନ କରିଥିଲି ସେ କଣ କହିଲା କି ଆଉ କାହା ପାଖରେ ଅଛନ୍ତି ମୁଁ ଗଲିନି ଆଉ।
ଓହୋ ଆପଣ ତାହେଲେ ଗଲେନି ଆଉ।
ନାଇଁ ନାଇଁ ମୁଁ ଗଲିିନି ଆଉ ଆପଣ କଣ ଖାଇବା ପିଇବା ସରିଲାଣିି ଆପଣଙ୍କର?
ଆଜ୍ଞା ପୂର୍ବ ବୋଲି କଥା ହେଇଥିଲେ ଖାଇବାପା ସରିଥିଲା।
ସଜେଇଥିଲା ଆଚଛା ଭଲ କଥା ଆଉ ଆପଣ କଣ କହିଲେ ଏବେ ତ ବର୍ଷଟା ଛାଡି ଯାଇଛି ଖରା ତ ବହୁତ ଜୋରେ ହଉଛି ଏବେ। ରୋଷେଇ ଟା କଲେ ଭଲ ହୁଅନ୍ତାନି ଯୋଉ ଚିକେନ ଟିକେ କାସିଦଲେ ନ ଚିକେନ ଛାଡ ଚିଙ୍ଗୁଡି ଟା ଟ କସିଦେଲେ।
ନିହାତି ଚିଙ୍ଗୁଡିକୁ କସା
କଣ ଚିଙ୍ଗୁଡିକସାକୁ କଣ ଆପଣଙ୍କ ଭୟସ ଟା କଟିଗଲା ଶୁବା ଗଲା ନାହିଁ?
ଏଇନା ବସିକି ଚୁଙ୍ଗୁଡି ଖଷିକି ଖାଇଲେ ବହୁତ ଭଲ ଲାଗିବ।
ହଁ ପା ସେ ଏବେ ଟିକ ଚିଙ୍ଗୁଡ଼ି କଥା ଟ ହୁଅନ୍ତା ଭଲ ଲାଗନ୍ତା ବହୁତ।
ଚୁଙ୍ଗୁଡି ଖାଇବା ଭଲଥାନ୍ତି।
ହଁ ମତେ ବାଲି ଯୋଉ ଚିଙ୍ଗୁଡି ଆ ଯୋ ଭୋଜି ମାନ ବନ୍ତି ବାଲି ଚିଙ୍ଗୁଡି ଛାିଣିକି ଯଉ ବନାନ୍ତି ବଢିଆ ଲାଗେ ମତେ ସେଇଟା ଆପଣଙ୍କୁ ଭଲ ଲାଗେ?
ଆଜ୍ଞା ମତେ ବି ଖୁବ ଭଲ ଲାଗେ।
ଆପଣଙ୍କୁ ସାଥିରେ କଣ ଖାଇବାକୁ ଭଲ ଲାଗେ ମତେ ତନ୍ଦୁରୀ ଚିକେନ ମଧ୍ୟ ଭଲ ଲାଗେ ଆଉ ସେ ମକା ମଧ୍ୟ ଯୋଉ ବନାନ୍ତି ସେ ତା ମଧ୍ୟ ମତେ ଭଲ ଲାଗେ
ହଁ ଆଜ୍ଞା ସେ ମକା ବି ମଧ୍ୟ ଭଲ ଲାଗେ ଚୁଙ୍ଗୁଡି ବି ଭଲ ଲାଗେ ଚିକେନ ଚିକେନ ଭଲ ଲାଗେ। ଚାଉମିନ ବି ମଧ୍ୟ ହେଇଥାଏ ତାକୁ ବି ଭଲ ଲାଗେ ସମସ୍ତ ପ୍ରକାର ଜିନିଷ ଭଲ ଲାଗେ ଖାଇବାକୁ।
ହଁ ସେଇ ହେଲା କଥା ବିଭିନ୍ନ ପ୍ରକାର ଜିନିଷ ଖାଇଲେ ସିନା ଭଲ ଲାଗେ ଖାଲି ପନିର ଛତୁ ଖାଇଲେ କଣ ହବ।
ନା ଆଜ୍ଞା ଖାଲି ଭେଜ ରେ ଖାଲି ପନିର ଛତୁ ଖାଇଲା କଣ କିଛି ଅଛି। ସେ ଖାଲି ଘାସ ଫୁସ ଖଇଲା ଭଳିଆ ଲାଗିବ।
ଓହୋ ସେଇଟା ହେଲା କଥା ଆଉ ମୁଁ କଣ କହୁଥିଲି କହିଲ? ଏବେ ଟିକେ ଆମର ସେ ଦାରିଙ୍ଗବାଡ଼ିଆଡ଼େ ବୁଲିବାକୁ ଗଲେ ହୁଅନ୍ତାନି ମୋରତ ଏଇ ଘର ପଛପଟେ ଦାରିଙ୍ଗବାଡ଼ି।
ଆଜ୍ଞା ଆପଣଙ୍କ ଘର ପଛପଟେ ଦାରିଙ୍ଗବାଡି ହେଲେ ମୋର ଏଇ ଘର ପଛପଟେ କାଶ୍ମୀର ଆପଣ ଏପଟେ ଆସୁନାହାନ୍ତି?
ଆରେ କଣ କହିଲି ଟିକେ ଅଧିକ ଦୂରରେ ଯାଉଛି ନା ମୁଁ ଓଡ଼ିଶାରେ ଆପଣ କାଶ୍ମୀରରେ ଟିକି ସେଥିପାଇଁ ପଛ ଘଛା ଦେଉଛି ଆଉ।
ତାହେଲେ ମତେ ବି ଆପଣଙ୍କ ଘରରେ ଟିକେ ଦୂର ହବ ତ ଆପଣ ଥରେ କାଶ୍ମୀର ଆସି ଯାଆନ୍ତୁ ଆଉ ମୁଁ ତ ଦାରିଂବାଡ଼ି ପଳେଇବି ଆଉ।
ତ ସାଇକେଲରେ ଗଲେ ହବନି।
ଆଜ୍ଞା ସାଇକେଲ କଣ ଅଟୋରେ ପଳେଇଆ।
ହଁ ଠିକ୍ ଅଛି ତାହେଲେ ମୁଁ ଦେଖେ କହିବି ଆପଣଙ୍କୁ ଯିବା ଗୋଟେ ବୁଲିବାକୁ ବରଫ ତ ପଡ଼ୁଥୁବ ଆପଣଙ୍କ ସେଠି।
ଆଜ୍ଞା ନିହାତି ବରଫ ପଡୁଚି ଆପଣ ପନ୍ଦର ଜଣ ଭଳିଆ ଅଟରେ ଆସିପା ଆସିପାରିବେ କି?
ଆରାମସେ ଆସିବୁ କିନ୍ତୁ ସେଠି ଟିକେ ସୁବିଧା ଅଛିତ ହଗିବା ଫଗିବା ପାଇଁ?
ଆଜ୍ଞା ସବୁ ଅଛିି ପଛେ ପାଣି ନେଇକି ଆସିବି ନହନେ ଆପଣଙ୍କୁ ପୁଣି ପାଣି କୋଉଠି ଚୋରି କରିବାକୁ ପଡିବ।
ନାଇଁ ନାଇଁ ମୁଁ ପାଣି ପତ୍ର ସବୁ ନେଇ ଯିବି ମୁଁ ବରଫ ଘଶିଦେଲେ ହେଇ ଯିବନି କି ସଫା।
ଆଜ୍ଞା ବରଫ ସିନା ସଫା ହେଇଯାଏ ଆପଣ ଓଡିଶାରୁ କାଶ୍ମୀର ପହଞ୍ଚିଲା ଭିତରେ ମଝିରେ କୋଉଠି ବସିବେନି କି? ତ ସେଇଠି ପାଣି ଚୋରି କରିବାକୁ ପଡିବ ଆମର ଇଆଡ଼େ କାଶ୍ମୀର ପଳେଆଇଲେ ବରଫ ଘଷିଦେବେ ସିନା। ତଳେ ଯେତେଳେ ଦିଲ୍ଲୀ ଫିଲ୍ଲିରେ ରହିବେ ସେଇଠି କଣ ବରଫ ପଡୁଥିବ?
ହୋଉ ଠିକ ଅଛି କିଛିନାଇଁ ଆମେ ସେଇଠୁ ଇଏ କରିଦବା ଆଉ। ଆଉ କଣ କୋହୁଥିଲି କହିଲ ଖାଇବା ପିଇବା ଟିକେ ଭଲ ସେ କଣ ଆପଲ ଖାଇବାକୁ ଭଲ ମିଳେ ବୋଲି ଶୁଣିବାକୁ ପାଇଥିଲି କାଶ୍ମୀରରେ ଆପଣ ଆମତ ଖାଇଥିବେ କାଶ୍ମୀରର ଆପେଲଟା।
ଆଜ୍ଞା ଆମ ଘର ପଛ ପଟେ ଗୋଟେ ବଡ଼ ବଗିଚା ଅଛି ସେଓ ବଗିଚା। ଆପଣ ଆସୁନାହାନ୍ତି କେତେ ସେଓ ନେବେ।
ଠିକ୍ ଅଛି ତାହେଲେ ମୁଁ ଯେବେ ଯିବି ଆପଣଙ୍କୁ କହିବି ଆପଣ ମୋ ପାଇଁ ସେଓ ବାଛି ରଖିଥିବେ।
ଆଜ୍ଞା ନିହାତି ଆପଣ ଯେବେ ଆସିବେ ସେବେ କହିବେ ନେବେ।
ଯାହୋଉ ଆପଣଙ୍କ ସେଓ ବଗିଚାଟା ଅଛି ନହେଲେ ତ ସେ ଅସୁବିଧା ହୋଇଯାଇଥାନ୍ତା ଏବେ।
ମୁଁ କଣ ଶୁଣିବାକୁ ପାଇଲି ଆପଣଙ୍କର ଏଇ ଯୋଉ ସ୍ ସିକିମରେ ଆଡ଼େ ବି ଘର ଅଛି।
ହଁ ମୋର ଗୋଟେ ସିକିମରେ ଗୋଟେ ଘର ଅଛି ଆଉ ମୁଁ ଗୋଟେ କଣ କହିଲ ଅଷ୍ଟେଲିଆ ଗୋଟେ ମୁଁ ଘର ବାଡେଇ ଦେଇଚି। ହଁ ଯାଇଥିଲି ବୁଲିବାକୁ ତ ସେଠି ମତେ ଭଲ ଲାଗିଲା ମୁଁ କିଣିଦେଲି।
ଓହୋ ତାହେଲେ ଅଷ୍ଟ୍ରେଲିଆରେ ବି ଆପଣଙ୍କ ଘର ଅଛି?
ହଁ ଅଛି ଆପଣ ଯଦି କହିବେ ବୁଲିବାକୁ ଆପଣ ଯିବେ ମତେ ଖାଲି ଯା କଲଟା ମାରି ଯଦି ପହଞ୍ଚି କଲଟା ମାରିବେ ମୁଁ ଆପନଙ୍କୁ କହିବି ଯେମିତି ଯାଇଚନ୍ତି ସେମତି ଘରକୁ ପକେଇ ଆସନ୍ତୁ ମାନେ ମୋ ଘରକୁ ପଲେଇ ଆସନ୍ତୁ।
ଆଜ୍ଞା ଆଜ୍ଞା ମତେ ଲାଗିଲା ବୋଧେ ଆପଣ ଘରକୁ ନ ଡାକି ଆଉ କାହା ଘରକୁ ପଠେଇ ଦେଇଥାନ୍ତେ।
ନାଇ ନାଇ ମୁଁ ଆପଣଙ୍କ ସହିତ ଏମିତି କରିବି କେବେ ଆପଣ ମୋ ଘନିଷ୍ଠ ବନ୍ଧୁ ହେବେ।
ନିହାତି ଆରେ ଆପଣ ଆମେ ତ ଆଛା ମୁଁ ଭାବୁଚି ମୁଁ ଏବେ ଗୋଟେ ଆମେରିକାରେ ଗୋଟେ ଘରଟେ କିଣିବି ବୋଲି ଆପଣଙ୍କୁ କଣ ଲାଗୁଚି?
ନିଶ୍ଚୟ ଆପଣ ମତେ କହିବେ ମୋର ଗୋଟେ ଭଲ ଚିହ୍ନା ଅଛି ସେ ବୋହୁତ୍ କମ୍ ପଇସାରେ ଆପଣଙ୍କୁ ଘର ଦେବେ ଏ ମା କେତେ ପାଞ୍ଚଶହ ଦୁଇଶହ ଟଙ୍କା ନା କଣ ସ୍କୋୟାର ଫିଟ୍ ବିକ୍ରି ହୁଏ ଆପଣଙ୍କୁ ଆରାମ ସେ ମୁଁ ଦେଇଦେବି।
ଆଜ୍ଞା ମତେ ଲାଗିଲା ଶହେ ଦୁଇଶହ ଟିକେ ବୋଧେ ବଢ଼ି ଯାଇଚି ଏବେ।
ନା ପାଂଶ ଦୁଇଶ ଡଲାର କଥା ମୁଁ କୋହୁଚି ମୁଁ ରୁପିଜ କଥା କୋହୁନି।
ନା ଆଜ୍ଞା ମୁଁ ବି ରୁପିସ୍ କଥା କହୁ ନଥିଲି ମତେ ଲାଗିଲା ସ କଣ କହିଲ ଶହେ ଡଲାରରେ ବିକ୍ରି ହୋଉଥୁବ ପଛେ ଏବେ ବଢିଯାଇଚି ବୋଧେ ଟିକେ।
ହଁ ପଛେ ସେ ରେଟ୍ ଟା ଯଦି ଚଡା ଦାମ ହୋଉଚି ନା ଦେଖ ଦୁନିଆ ସେ ଡେଭଲପ ହୋଉଛି ତ ସେ ସେଇ ପଇସା ମଧ୍ୟ ବଢ଼ିଯାଉଛି।
ଆଜ୍ଞା ରୁପିସ୍ ଦିନକୁ ଦିନ ଖସି ସ ଏ ଖସି ଚାଲିଛି ଡଲାର ବଢ଼ି ଚାଲିଚି ଆଉ।
ହଁ ଆପଣ କେବେ ମୁଢ଼ି ମାଂସ ଖାଇଚନ୍ତି?
ହଁ ଆଜ୍ଞା ମୁଁ ଖାଇଥିଲି ମୁଢି ମାଂସ ନୁହଁ ତ ମୁଢି ଖାଲି ଚୋବେଇ ଥିଲି।
ମୁଢି ତ ଖାଇଲେ ଆପଣ ବୋହୁତ ଭଲ ଲାଗୁଥିବା ବୋହୁତ ଅଧିକ ସେଥିରେ ପ୍ରୋଟିନ ଥାଏ ନା।
ଆଜ୍ଞା ବୋହୁତ ପ୍ରୋଟିନ କିନ୍ତୁ ଏବେ ମୁଁ ବୋହୁତ ଫୁଲିଯାଇଛି।
ସେୟା ଆଉ ଟିକେ ଏବେ ବ୍ୟାୟାମକୁ ଏବେ ଧ୍ୟାନ ଦିଅନ୍ତି ବ୍ୟାୟାମ କଲା ଆପଣ ଟିକେ ପେଟ ଝଡ଼ି ଯାଆନ୍ତା ଏତେ ମୋଟା ହେଇଗଲେ ଆସିକି ନବେ କେ ଜି ହେଲେଣି ଆପଣ।
ନାଇଁ ଆଜ୍ଞା ନବେ କେଜି ମୁଁ ହେଇନି ମାତ୍ର କ୍ୱିଣ୍ଟାଲରେ ଅଛି। ହାଲୋ।
ହେଲୋ।
ହଁ ଆପଣଙ୍କ କତା ଟା ଶୁଭୁ ନ ଥିଲା।
ମୁଁ କଇଲି କି ନବେ କେଜି ଆଉ କ୍ୱିଣ୍ଟାଲ ତ କମ୍ ଅଛି ଠିକ୍ ଅଛି ଚଳିବ କିନ୍ତୁ ତଥାପି ଟିକେ ଦେହ ପ୍ରତି ଧ୍ୟାନ ଦିଅନ୍ତୁ ଦେହ ଟା ଖରାପେ ହେଇ ଗଲେ ଅସୁବିଧା ନା।
ନା ଆଜ୍ଞା ମୁଁ କଁ ପୃଷ୍ଟି ଭଳିଆ ଦେହ ଖରାପ୍ ହେଇ ପାରିବ। ମୁଁ କଁ ତା ଭଳିଆ ଖାଇକି ଶୋଉଛି ମୁଁ ସବୁବେଳେ ବୁଲୁଛି ନା।
ଯାହୋଉ। ଭଲ କଥା ଟିକେ ବର୍ଷାରେ ଟିକେ ବାହାରୁକୁ ଯାଆନ୍ତୁନି, କାହିଁକି ନା ଏବେ ତ ମୁଁ ଦେଖିଲି ଆପଣ ପଟିଆ ରେ ଯୋଉ ବାହାରୁକୁ ଯାଇ କ୍ଳେ ଆଣିବା ପାଇଁ ଔଷଦ ଏତେ କାଇଁ କଷ୍ଟ କରୁଛନ୍ତି ଔଷଦ ତ ଏଇଠି ମିଳି ଯାଉଛି ବୋଧେ ସେ ଔଷଦ ଟା ଆପଣ ଯୋଉଟା ଖୋଜୁଥିଲେ ଏଇଠି ମିଳିଲାନି।
ନାଇଁ ଆଜ୍ଞା ସେ ବାହାର ଦେଶରୁ ଆ -ଉ -ଔଷଦ ଟା ଆସୁଛି। ତ ଏଇଠି ସେ ଡୁପ୍ଲିକେଟ୍ ଘରିକା ଆସୁଛି ତ ସେଇଥିପାଇଁ ଭୟ ମତେ। ତ ସବୁବେଳେ ଓର୍ଜିନାଲ୍ ଖାଇବାଠି ଭଲ।
ହଁ ଠିକ୍ କଥା ଆପଣ କହିଲେ ଡୁପ୍ଲିକେଟ୍ ଔଷଧ ରିଆକ୍ସନ ବୋହୁତ୍ ସାରା ହୋଉଛି ଅସୁବିଧା ମଧ୍ୟ ପିଲାମାନଙ୍କୁ ହୋଉଛି।
ତ ଆପଣ ମଧ୍ୟ ଔଷଧ ଆଣିବାକୁ ବୋଧେ ଯାଇଥିଲେ ମତେ ଦେଖି ଦେଇଛନ୍ତି।
ହଁ ମୁଁ ବି ଯାଇଥିଲି ସେଠି ଗୋଟେ ଔଷଦ ଆଣିବା ପାଇଁ, ବୋହୁତ୍ କମ୍ ପଇସାରେ ଆମକୁ ସେ ଔଷଧଟା ଦେଇଦୋଉଛନ୍ତି ତ, ସେଥିପାଇଁ ମୁଁ ଟିକେ ସେଠିକି ଯାଇଥିବେ ଆଉ।
ଆଜ୍ଞା ବୋଧେ ଆପଣ ତାଙ୍କଠୁ ନମ୍ବର୍ ବି ମଧ୍ୟ ଆଣିଥିବେ। ଓ ଏପରି କି ତାହେଲେ ଆପଣ ତ ଏ ଏଥର ଆଉ କଁ ପାଇଁ ଯିବେ ତାଙ୍କ ପାଖୁକୁ ଔଷଧ ଆଣିବାକୁ, ସେ ତ ତ ଆପଣୁଙ୍କୁ କହିଥିବେ ଯେ ଆପଣଙ୍କ ଘରେ ଟିକେ ଆଣି ଦେଇଦେବେ।
ହଁ ସିଏ କଇଲେ ତାଙ୍କ ଗାଡ଼ି ଏ ବାଟେ ଯିବା ଆସିବା କରେ, ତ ସିଏ ଯେବେ ଯିବେ ମାନେ ତାଙ୍କ ଆମୁକୁ ଏବେ ଯେବେ ଦର୍ ତା ପଡ଼ିବ ତାଙ୍କ ଔଷଦ ଟା ଆମେ ତାକୁ କହିଲେ ସେ ଆମୁକୁ ଏଇଥି ଦେଇ ଦେଇକି ପଳେଇବେ।
ଆଜ୍ଞା ମତେ ବି ସେ ସେଇ କଥା କହିଥିଲେ, ଆ ଆପଣଙ୍କର ଔଷଦ ବୋଧେ ସରିବଣି?
ହଁ ପା ମୋର ଆଉ ଔଷଦ ଆଜି ସରିଗଲା ପା, ମୁଁ ଏତେ ତାଙ୍କୁ ଭାବୁଥିଲି ଜେ କଲ୍ କରି ଜଣେଇବି। ମୁଁ ଗୋଟେ ହାର୍ଡ଼ ଦେବି ଆଉ ତିନ୍ଟା ଅଛି ମନେ ପରିଲା ଏବେ ତାକୁ ଗାଡସେଇକି ସରିଲା ପରେ ମୁଁ କଲ୍ କରି ତାଙ୍କୁ ଜଣେଇବି।
ଆଜ୍ଞା ମୋର ବି ସେଇ କଥା ମୋର ଆଚ୍ ଏ ଦି ଦିଟା ସବୁଥିରୁ ଆଣିଥିଲି। ସବୁ ତ ଆଜି ଗୋଟେ ଗୋଟେ ସରିଗଲା, ଆଉ ଗୋଟେ ଗୋଟେ ଅଛି ଆଉ।
ହଁ ସେୟା ଏଚ୍ ଦେଖ କାମ କରିବା ପାଇଁ ମା ଆଜି ଯୋଉ ଆସିଯିବ ତା ପରେ ଆଉଥରେ ଆମେ ନେଇ ଆସିଆ କିନ୍ତୁ ଯାହା ହେଲେ ମେଡ଼ିସିନ୍ ନ ପଇଲେ କଁ କଇଲ ଖଟି ହବନି ପା।
ଆଜ୍ଞା ଏଇଟା ବି ସତ କଥା। ତାହେଲେ ଆପଣଙ୍କର ଦିନୁକୁ କେତେଟା ମେଡ଼ିସିନ୍ ଖଣ୍ଡେ ଯାଉଛି?
ଆଜି ତ ଦିନ କହିଆକୁ ଗଲେ ମୋର ବୋଧେ ବେସ୍ ପାସ୍ଟା କି ଛଅଟା ଖଣ୍ଡେ ଏସ୍ ଏମ୍ ମୋର ସରିଗଲାଣି।
ଓ ଆଜି ତାହେଲେ ଆଜ୍ ଆପଣ ଅଧିକ ମେଡ଼ିସିନ୍ ଟିକେ ଖାଇ ଦେଇଛନ୍ତି।
ହଁ ଟିକେ ଆଜି ଟିକେ ଅଧିକ କାମ କରିବାକୁ ମଧ୍ୟ ପଡ଼ିଲା ନା ସେଥିପାଇଁ ଟି
ଓଉ ଓ
ହୋଉ ତାହେଲେ ଆପଣ ଆଜି କେତେ କାମ କରିଛନ୍ତି ତ ଆପଣ କିସକୁ ଆଉ। ମିଳିଥିବ ନିହାତି ଉପହାର।
ହଁ ଉପରେ ମିଳିଛି ନା ମୋ ଭୋଉଣୀ ମତେ କଲ୍ କରିକି ବୋହୁତ୍ ଭଲରେ ମତେ ପ୍ରଶଂସା କଲା ସେଥିପାଇଁ ମୁଁ ଟିକେ ଖୁସି ଏଲି।
ହଁ ତ ଆ ତେଇ ଆଜି ପର୍ଯ୍ୟନ୍ତ ଆପଣ କାମ କରୁନଥିଲେ ତ ଆଜି ଗୋଟିଏ ଦିନରେ ଆପଣ ସବୁ କାମ ସାରିପାରିବେ?
ହଁ ମୁଁ ଭାବୁଛି ଆଜି ଗୋଟେ ଦିନରେ ସରିଯିବ ବୋଲି ଦେଖାଯାଉ କଣ ହେଉଛି ଯେଦି ସରିଗଲେ ତ ଭୋଉତ୍ ଭଲ କଥା।
ତ ଯଦି ଆପଣଙ୍କୁ ଯଦି ଆଉ ଗୋଟିଏ ଦିନ ଯଦି ଏକ୍ସଟ୍ରା ମିଳେ ତାଆ ତ ଆପଣ ସମସ୍ତ କାର୍ଯ୍ୟ ସାରିଥିବେ?
ହଁ ବା ସେଇ ବା କାମ ପାଇଁ ଟିକେ ଟାଇମ୍ ହେଉନଥିଲା ଏବେ ଟାଇମ୍ ହେଲା ବେଳକୁ କାମ ସରିବା କୁ ଉପରେ ଆସିଲାଣି। ତ ଦେଖିବା କଣ ହେଉଛି ଆଉ।
ତ ଆପଣ ଆଜି ରାତିରେ ବସିକି ସମସ୍ତ କାର୍ଯ୍ୟ ସମାପ୍ତ କରୁଛନ୍ତି? ତ ସମାପ୍ତ କରିଦେଲା ପରେ ଯେତିକି ଯାହା ଅର୍ଥ ମିଳିବ ସେ ଅର୍ଥରେ ଯାଇକି ପୁନର୍ବାର ମେଡ଼ିସିନ୍ କିଣିକି ଆଣିଦେବେ ଆଉ।
ହଁ ବା ସେ ମେଡ଼ିସିନ୍ ପାଇଁ ଦେଖ ଦେହ ପାଇଁ ତ କିଛି ବି କରିବାକୁ ପଡ଼ିବ ମେଡ଼ିସିନ୍ ଯଦି ଦାମ୍ ହେଲାଣି ଆମ ଯେ ସେ ସେ ମେଡ଼ିସିନ୍ ଟା ଦେଇ ଦେଲେ ତ ଯାହାହଲେ ବି ମେଡ଼ିସିନ୍ ଟା ଡେଲି ଖାଇବାକୁ ପଡ଼ିବ ନହଲେ ପୁଣି ଅସୁସ୍ଥ ଅସୁସ୍ଥ ହେଇ ଯିବନି ଦେହଟା ଦେହକୁ ସୁସ୍ଥ ରହିବା ପାଇଁ ମେଡ଼ିସିନ୍ ଟା ଖାଇବା ଦରକାର।
ଅବଶ୍ୟ। ନିହାତି ଆପଣ ଖାଇବା ଦରକାର ନଚେତ୍ କିଛି ବି ଶରୀରରେ ଅସୁବିଧା ଦେଖେଇବ।
ସେଇ ତ ସେଇ ତ ହେଲା କଥା। ମୁଁ ସେଥିପାଇଁ ଭାବୁଛି ଆଜି କେବେ ଆଜି ତ ନୁହେଁ ଆଉ ପାଞ୍ଚ ଦିନ ପରେ ମୁଁ ତାଙ୍କୁ କଲ୍ ଲଗେଇବି ଯେବେ ଆମର ଦ୍ୱିତୀୟ ଦ୍ୱିତୀୟ ମେଡ଼ିସିନ୍ ଟା ସରିଯିବ। କହିବି ଭାଇ ଟିକେ ମେଡ଼ିସିନ୍ ଆପଣ ଯଦି ଆସନ୍ତେ ଏଇ ବାଟେ ମେଡ଼ିସିନଟା ଦେଇ ଦେଇ ପଲାନ୍ତେ ଆମ ପାଇଁ ଟିକେ ଭଲ ହୁଅନ୍ତା।
ସେଇ ବା ଆପଣଙ୍କୁ କହିଥିବେ ପୁଣି ନୂତନ ନୂତନ ମେଡ଼ିସିନ୍ ଚାଖିବା ପାଇଁ ଆପଣ ଯିବେନି ଚାଖିବାକୁ?
ନାଁ ନାଁ ମତେ ଆଉ କିଛି ମେଡ଼ିସିନ୍ ଦରକାର ନୁହଁ ମୋର ହେଇ ଯା ଏଇ ଯୋଉ ସେ ଫୁସ୍ ଫୁସ୍ ପାଇଁ ଯାହା ମେଡିସିନ୍ ସେଇଟା ହିଁ ଆଣିବି ନା ଆଉ
ଆଜ୍ଞା ମୁଁ ସେଇ କଥା କହୁଥିଲି ଆପଣଙ୍କୁ ଆଉ ଅଲଗା ମେଡିସିନ କିଛି ଦେଖିକି ଆଣିବେନି?
କଣ କହିଲେ ମତେ ଆପଣ କଥା କିଛି ଶୁଭା ଗଲାନି ମୋ କଥା ଆପଣଙ୍କୁ ଶୁଭା ଯାଉଛି? ନାଇଁ ଏଇଥର କଟି ଯାଇଥିଲା ଏବେ ଆପଣଙ୍କ କଥା ମତେ ଶୁଭା ଯାଉଛି।
ଆଜ୍ଞା ମୁଁ କହିଲି ଯେ ଆପଣ ଆଉ ଅଲଗା କିଛି ଦେଖିକି ମେଡ଼ିସିନ୍ ଆଣିବେନି? ନା ସେଇ ଗୋଟିଏ ମେଡ଼ିସିନ୍ ଖାଇବେ?
ଆଜ୍ଞା ସେଇ ଗୋଟେ ମେଡ଼ିସିନ୍ ଆଣିବି ଆଉ କୌଣସି ମେଡ଼ିସିନ୍ ମୁଁ ଆଣିବି ନାହିଁ।
ତ ଆପଣଙ୍କୁ ଗୋଟିଏ ମେଡ଼ିସିନ୍ ବହୁତ ଭଲ ଲାଗିଛିି ବୋଧେ?
ଆଜ୍ଞା ମତେ ସେ ମେଡ଼ିସିନ୍ ଟା ବହୁତ ଭଲ ଲାଗିଲା ମୋ ଦେହ କୁ ବି ସେଟା ଭଲ ଲାଗୁଛି ତ ମୁଁ ସେଇ ମେଡ଼ିସିନ୍ ହିଁ ଏବେ ଆଣିବି ଆଉ ଅଲଗା କୈଣସି ମେଡ଼ିସିନ୍ ଆଣିବି ହିଁ ନାହିଁ। ହଉ ଠିକ୍ ଅଛି ଆଜି ତ ଏବେ ମୁଁ ଯାଉଛି ବୁଲିବାକୁ ବାହାରକୁ ଆ ଆପଣ ତ ଏବେ ରହିବେ ଘରେ ମୁଁ ଟିକେ ଦାରିଙ୍ଗବାଡ଼ିିକ ବରଫ ସହିତ ଖେଳିକି ଆସି ଆପଣଙ୍କୁ କଲ୍ କରିବି ପରେ ଆଉ।
ଆଜ୍ଞା ନିହାତି ଫୋନ୍ କରିବେ।